ଶୁଭ ସକାଳ ଭାଇ।
କିଛି ଶୁଣାଯାଉନି ଠିକ୍ ସେ ଭଏସ ଟା।
ଏବେ ଶୁବୁଚି?
ନାଇଁ କ୍ଲିୟର ଆସୁନି ମାନେ ଠିକସେ ଶୁଣାଯାଉନି ହଁ।
ଏବେ କ୍ଲିୟର ହେଲାକି?
ହଁ ହଁ ଏବେ ଶୁଣାଗଲା।
ଶୁଭ ସକାଳ।
ଶୁଭ ସଖାଳ।
ଏପଟେ ବର୍ଷାର ସ୍ଥିତି କଣ?
ବର୍ଷା ହୋଉଥିଲା ବାସ୍। ଉଁ ରାତିରେ ହୋଉଥିଲା କାଲି ହୋଉଥିଲା ବର୍ଷା ଚାରିଟା ବେଳୁ ଲାଗି ରହିଥିଲା। ଏଇ ସଖାଳୁ ସଖାଳୁ ତ ଛାଡି ଯାଇଚି କାଇଁ ବର୍ଷା ନାହିଁ।
ହୁଁ ହୁଁ ବର୍ତ୍ତମାନ ବର୍ଷା ନାଇଁ କୋହୁଚନ୍ତି।
ହୁଁ।
ହୁଁ ହୁଁ ହୁଁ।
ଆଉ ତମ ଆଡେ?
ଆମ ଆଡେ ତ ପ୍ରବଳ ବର୍ଷା ହୋଉଚି। ବର୍ଷା ପ୍ରବଳ ହେଇଥିପାଇଁ ନେଟୱାର୍କର ବି ଟିକେ ସମସ୍ୟା ରହିଛି। ବର୍ଷା ତ ହୋଉଛି ରାତି ସେ ବାରଟା ଘଣ୍ଟେ ପରେ ପରେ ବର୍ଷା ହଁ ଏବେ ବି ହୋଉଚି ବର୍ଷା।
ଆଚ୍ଛା।
ହୁଁ।
ବର୍ଷା ଦିନ ତ ବର୍ଷା ହିଁ ହବ ନା।
ନିଶ୍ଚୟ ନିଶ୍ଚୟ। ହବ ଯେ ଏଇଟା ଅତିରୁ ଇତି ହୋଉନି କି। ଏଇଟା କଣ?
ଅତିରୁ ଇତି ତ ଏ ଯାଏଁ ତ ହେଇନି। ମୁଁ ଜାଣିବାରେ ଶ୍ରାବଣ ମାସ ଆହୁରି ଅଛି।
ଆଉ ଅଛି ଆହୁରି କଷ୍ଟ ଭୋଗିବ କୋହୁଚନ୍ତି।
ଦେଖ ଆମର ଟୋଟାଲି ହୋଉଚି କେତେଟା ଛଅଟା ଋତୁ। କିନ୍ତୁ ଆମେ ଅନୁଭବ କରୁଛେ କେତେଟା ତିନିଟା। ଠିକ୍ ନା ନାଇଁ ହଁ ଅନୁଭବ କରୁଛେ କେତେଟା ଖରା, ବର୍ଷ, ଶୀତ ଏଇରାକୁ ବେଶୀ ଅନୁଭବ କରୁ ଛେସତ ସବୁ ଋତୁ ହୋଉଚି ଚାରି ଚାରି ମାସ ତ ଯେମିତି ଖରା ଚାରି ମା ସ ଆସିଲ ତ ବର୍ଷା ବି ଯା କୋଉ ମାସ ଚାଲିଚି ଏଇଟା ହୋଉଛି ଆ ଆଷାଢ ତ ଆଷାଢ ସରିବ ମାନେ ବର୍ଷାର ଆରମ୍ଭ ଶ୍ରାବଣ ମାସଟା ଅଛି ତ ଶ୍ରାବଣ ରେ ବେଶୀ ବର୍ଷା ହୁଏ। ରା ପ୍ରତିେଦିନ ଲାଗିକି ହିଁ ରହିଥାଏ। ତ ସେଇଟା ହେଲେ କହିବ କି ଅତ୍ୟଧିକ ମାତ୍ରାରେ ବର୍ଷା ହେଲା। ଏବେ କଣ ପକଉଛ?
ଠିକ ଠିକ ଠିକ ହଉ ଆପଣଙ୍କ କଥା ଅନୁଯାୟୀ ଆଉ ତାହେଲେ ବର୍ଷା ଟା ଆଗକୁ ଅଛି ହବ ବୋଲି କହୁଛନ୍ତି ତ?
ହଁ ମୋ କଥା ଅନୁସା ନୁହେଁ ଯାହା ମାନେ ଏଇଟା ହଉଛି ପ୍ରକୃତିର ନିୟମ ମୋ କଥା
ହଁ ହଁ ହଁ ହଁ ଏଇଟା ପ୍ରକୃତିର ନିୟମ ଋତୁ ଅନୁସାରେ ଜଳଚକ୍ର ର ପରିବର୍ତ୍ତନ କହୁଛନ୍ତି ତ ବିଜ୍ଞାନର ପ୍ରଚାର ବିଜ୍ଞାନ ଯାହା କହୁଛି ହ ହଉ
ସେଇ ଜଳଚକ୍ର ବିଷୟରେ କଣା ଜାଣିଛନ୍ତି ଯୋଉ ଜଳଚକ୍ର
ଜଳଚକ୍ର ଆପଣ ଯାହା କହିଲେ ଏଇଟା ହିଁ ଜଳଚକ୍ର ବୋଲି ତ ଭାବୁଛି ମୁଁ ଯାହା ପାଠ ପଢା ଅଧ୍ୟୟନ କରିଥିଲି ତାହା ଏବେ ଆପଣ ମନେ ପକେଇ ଦେଇଛନ୍ତି ଏଇଟା ତ ଜଳଚକ୍ର ଯୋଉ ଚାରି ମାସ ଶୀତ ଚାରି ମାସ ବର୍ଷ ବର୍ଷା ଚାରି ମାସ ଖରା ଡାାନ ହବ ତ ହଉଛି ଏଇ ଜଳଚକ୍ର। ଆଉ କଣ କି ଜଳଚକ୍ରର ଆଉ କଣ ଖାଇଲେଣି?
ସକାଳୁ ଜଳଖିଆ କରିଥିଲି ପୁରୀ ବନେଇଥିଲି ସକାଳେ ମୁଁଠିକି ପୁରୀ ହଁ ପୁରୀ ଡାଲମା ବନେଇସ ହେଇଲିଣିି ତ ଖାଇ କେ ଭେ ଛା ତ ଉପରେ ଟିକେ ବୁଲୁଥିଲି।
ହୁଁ ହୁଁ ହୁଁ ହୁଁ?
କୁହନ୍ତି ନା ଖାଇକି ଶହେ ପାଦ ଚାଲିବା କଥା ତ ସେଇଟା ମୁଁ ମାନୁଛି।
ହୁଁ ହଁ ସ୍ଵାସ୍ଥ୍ୟ ହିଁ ସମ୍ପୂର୍ଣ୍ଣ ତାହେଲେ ତମେ ତାହା ନିଜକୁ ଗୋଟି ନିଜକୁ ଶକ୍ତ ରଖିବା ପାଇଁ ଖାଇସାରିକି ହଁ ହଁ ହଁ ହ
ହେଲେ ସ୍ଵାସ୍ଥ୍ୟ ଟାକୁ ପ୍ରଥମେ ଜକିବା କଥା ତାପରେ ଯୋଉ କଥା।
ହଁ? ହଁ। ର ଭଲ ରହିବା ତ ନିହାତି ଆବଶ୍ୟକ। ତ ଆପଣ ସେଇ ଶରୀରର ସଠିକ ଯତ୍ନ ନେଉଛନ୍ତି କରଛି
ହଁ।
ଭାଇ ଖାଇବା ପିଇବା ତା ସହିତ
ମୁଁ କହୁଥିଲି ଆପଣ ଜଳଖିଆ କଲେଣି କି ନାଇଁ।
ନା ନା। ମୋ କଥା ପନ୍ଦର କୋଡିଏ ମିନିଟ ହଉଛି ବର୍ଷା ହଉଛି।
ଆଚ୍ଛା।
ତା ଭିତରେ ବେଡ଼ ଛାଡ଼ିବାକୁ ମନ ନାହିଁ। ଏଇ ପାଗରେ ପୁଣି କଉଠି ଯିବ କଣ କରିବୁ।
ଗୋଟେ ଓଡିଆରେ ଗୋଟେ କଥା ଅଛି ଜାଣିଛନ୍ତି ଅଳସୁଆ ଦୁଃଖ ପାଏ।
ଓହୋ ହଁ ଏଇ ଦୁଃଖ ଟା ମୁଁ ଭାବୁଚି ପାଇ ସାରିଲିଣି ଆଉ ପାଉଚି ବି।
ତ ସେଇଟା ଜମା ହବା କଥା ନୁହଁ ତ ଆଗରୁ କୁହନ୍ତି କି ଯୋଉ ପ୍ରାତଃ ସମୟରୁ ମାନେ ଯୋଉ ବ୍ରହ୍ମ ମୁହୂର୍ତ୍ତ। ତ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା କଥା ପ୍ରାତଃ ସମୟରେ ସ୍ଥାନ ସାରି କିନ୍ତୁ ଏବେ କାର ଯୋଉ ଲୋକ ସେ ଉଠୁଛନ୍ତି ଦଶଟା ଏଗାରଟା ସମୟରେ।
ଓ ନାଇଁ ନିଶ୍ଚୟ ମୁଁ ଏଇଟା ଆଖି ଆଗରେ ରଖିକି ୟା ପରଦିନ ଠାରୁ ଶଅଳ ଉଠିବାକୁ ଚେଷ୍ଟା କରିବି। ଯୋଉଟା ଆମ ଦେହ ପ୍ରତି ଖେତିକାରକ ସୁସ୍ଥ କାରକ ହବ ମୋ ଦେହର ଭଲରେ ରହିବା ପାଇଁ ମୁଁ ନିଶ୍ଚୟ ତୁମେ କହୁଥିବା କଥାର ଠିକ୍ ବ୍ୟବହାର କର ବୋଲି ଆଶା କରୁଚି।
ଆଜିର ଯୋଜନା କଣ କରିଛନ୍ତି କୁଆଡ଼େ ବୁଲିବାକୁ ଯିବେନା ଘରେ ରହିବେ?
ଘରେ ଏଇ ବର୍ଷାରେ ତ ପାଣିପାଗ ଦେଖିକି ଯଦି ସାଢେ ଘଣ୍ଟା ଦିଟା ବେଳକୁ ଯଦି ଇଏ ହବ ବେଲେ ଏଇ ପାଖ କଣ ଏଇ ପର୍ଯ୍ୟଟନ ସ୍ଥଳୀ ଗୁଡ଼ା ଆଛି। ପାଖରେ ଯିବୁ ବୋଲି ଭାବିଛୁ। ହୁଁ ବର୍ଷାର ଯଦି ସ୍ଥିତି ଯଦି ପରିବର୍ତ୍ତନ ହେଇଥାନ୍ତା ବୋଲେ ଭଲ ହେଇଥାନ୍ତା ବୋଲି ଚିନ୍ତା କରୁଛି କାଇଁ ବର୍ଷାର ସ୍ଥି କିଛିଟା ପରିବର୍ତ୍ତନ ହବ ବୋଲିତ କାଇଁ ଆଶା ଲାଗୁନାହିଁ।
ମାନେ ଏତେ ଜୋରସେ ବର୍ଷା ହଉଚି ତମ ଆଡ଼େ।
ହୁଁ ଏତେ ହଉଛିି। ସେଟା ପୁଣି ଏବେ ସକାଳୁଆ ନୁହଁ ସେଟା ରାତିରୁୁ ହଉଚି ଯେ ରାତି ହଉଚି ଚା ଚାଲିଚି ଛାଡ଼ିବାର ନାଧରୁ
ଆଉ ପଢାପଢି ଆପଣଙ୍କର ଚାଲିଚି ନା ଶଇଲାଣି।
ହଉ। ପଢାପଢି ଏବେ ବର୍ତ୍ତମାନ ଯୁକ୍ତ ତିନି ଶେଷ ହେଇଚି।
ଆଚ୍ଛା।
ତ ଭିତରେ ଗାଁରୁ
ତମେ କହିଲକି ତମେ ସେପଟେ ଯୋଉ ବୁଲିବାକୁ ଭଲ ଜାଗା ସବୁ ଅଛି କୋଉ କୋଉ ଜାଗା ସବୁ ଅଛି?
ଏଇତ ହିଲ୍ ବିଉ କଫି ବଗିଚା
କଫି କଫି ବଗିଚା ଆପଣ ଓଡି଼ଶା, ଓଡି଼ଶା ଭିତରେ ନାହାନ୍ତି କି?
ହଁ, ଓଡି଼ଶା ଭିତରେ ହିଁ ଅଛି। ଓଡି଼ଶା ଭିତରେ ଯୋଉଟା, ହୁଁ ଦାରିଙ୍ଗିବାଡ଼ି
ଆଛା ଆଛା, ଦାରିଙ୍ଗବାଡ଼ିରେ
ହୁଁ, ଆମର ଦାରିଙ୍ଗ ବାଡି଼, ଆପଣଙ୍କର କୋଉଠି କି?
ଆମର ଯାଜପୁର।
ଯାଜପୁର ଆଜ୍ଞା, ଆସନ୍ତୁ ତାହେଲେ ଆମର ଦାରିଙ୍ଗବାଡି଼। ଯୋଉଟା ଅତି ପରିଚିତ। ଆଉ ପ୍ରସିଦ୍ଧ ମଧ୍ୟ, ଦ୍ଵିତୀୟ କାଶ୍ମୀର ଭାବେ।
ହଁ, ଦ୍ୱିତୀୟ କାଶ୍ମୀର ଭାବେ ଦାରିଙ୍ଗ
ହଁ। ଆସନ୍ତୁ, ଆପଣଙ୍କୁ ପିକରିଟର, ହଁ ବରଫ ପଡ଼େ। ଶୀତ ଦିନରେ ହେଟା ଦେଖିବାକୁ ମିଳିଚି। ମିଳୁଚି ବି ବର୍ତ୍ତମାନ ସମୟରେ। ବର୍ତ୍ତମାନ ନୁହଁ, ପାଣିର ଏଇ ଯୋଉ ପ୍ରତିବର୍ଷ ଶୀତ ଋତୁରେ।
ନାଇଁ ପ୍ରତିବର୍ଷ ଶୀ
ହୁଁ ହୁଁ ହୁଁ।
ଆଛା।
କୁହୁଡି଼ ଭିଜା ସକାଳ। ଗୁଟେ ଉକ୍ତ ସ୍ଥାନ ଅଛି, ସେଠି ଯୋଉ ଉଦ୍ୟାନ ଟା ଅଛି, ସେଇ ଉ ଦ୍ୟାନ ପାଖରେ ବହୁତ ହାଇଟ୍ ଜାଗା ସେଟା, ସେଠି ବରଫ ବହୁତ ଟାଇମରେ ଶୀତ ସେଥରେ ଲୋକ ଦେଖିଚନ୍ତି। ଆମେ ବି ଯାଇକି ଦେଖିଚୁ ସେଇ ଜାଗାରେ, ଶୀତ ଟା ତ ବହୁତ ମାତ୍ରାରେ
ତ, ଶୀତ ବି ତ ଜୋରସେ ହଉଥିବ।
ହୁଁ, ଶୀତ କହୁନାହାନ୍ତି, ହାଡ଼ ଭଙ୍ଗା ଶୀତ। ସେଇ ଶୀତ ଟା, ଆମେ ନିଜେ ନିଜେ ଅନୁଭବ କଲି।
ଆଛା, ତ ମଜା ବି ତ ଲାଗୁ ଥିବ ନା, ବର ପଡ଼ୁଚି, ବରଫ ଦେଖିବାକୁ ମାନେ ତ, ଲୋକ କାଶ୍ମୀର ଯାଉଚନ୍ତି ବରଫ୍ ଦେଖିବାକୁ, ତମ ଘର ପାଖରେ।
ହଁ ହଁ କି? ହଉ। ହଁ, ସେଇଥିପାଇଁ ତ, ମୁଁ ଗର୍ବ କରୁଚି କି, ଆମ ଗାଁ ରେ ବରଫ ପଡ଼ୁଚି। ଲୋକେ ଆସିକି ଦେଖୁଚନ୍ତି।
ହଁ, ସେଟା ବି ତ ଗୋଟେ କଥା, ମାନେ ଦେଖ ଆମେ ଓଡି଼ଶା ବାହାରୁ ଯାଉଚ ସିମ୍ଲା ଯାଉଚନ୍ତି, କାଶ୍ମୀର ଯାଉଚନ୍ତି, ବରଫ ମାନେ, ଖାଥରେ ବରଫ ଦେଖିବାକୁ।
ବରଫ ଦେ ଖିଆ ପାଇଁ
ସେ ହଁ ସେ ବର୍ଷକରେ ଥରେ ହଉ ବରଂ, ତ ବରଫ୍ ତ ପଡ଼ୁଚି ନା?
ପଡୁଚି ଠିକ ଠିକ, ସେଇଥିପାଇଁ ତ ଗର୍ବ କରୁଚି। କି ମୁଁ ଜଣେ ଓଡିଆ ତା ଭିତରେ ମୋ ଘର ଦ୍ୱିତୀୟ କାଶ୍ମୀର ଦାରିଙ୍ଗବାଡ଼ି ବୋଲି।
ଆଚ୍ଛା।
ଆଉ ଯାଜପୁରରେ କଣ ଉମ୍
ଯାଜପୁରରେ ବୋହୁତ ପ୍ରସିଦ୍ଧ ଜାଗା ଅଛି ଆମର ଯେମିତି ଏଇ ଛତିଆ ବଟ ହେଇଗଲା ଯୋଉଟାକୁ ଆମ ଆମର ଦ୍ଵିତୀୟ ଶ୍ରୀମନ୍ଦିର ଜ ବୋଲି କୁହାଯାଏ।
ସେ ଟିକେ ବିରାମ ନେବା ପାଇଁ ଚାହିଁବେ କି ମୋର ଟିକେ ଶୁଭୁ ନାଇଁ ମତେ।
ଠିକଅଛି।